ହାଲୋ।
ହ୍ୟାଲୋ।
କଣ କରୁଛ?
ଏଇଠି ଘରେ ଏବେ ବସିଛୁ ଉଠିକି ଆଉ। ତ
ହଁ କିସଲ ଲଣି
ହଁ ଏଠି କ୍ରସ କରି ବସଛି ଆଉ।
ଓଃହୋ ଆଉ ଦେହ ହେରିକା ଭଲ ଅଛି?
ହଁ। ତମେ କଣ କରୁଛ?
ଆଜି ଖାଇବା କଣ ଆଜି ଖାଇବା କଣ?
ଖାଇଲେ ନା? ଖାଇବା ହେଇନି ଖାଇବି ଆଉ।
ଓ କଣ ଅଛି ଖାଇଆ ହବ?
ହ ଖାଇବା କଣ ଏଇ ରୁଟି ଭଜା।
ଆଜି ତ ସାଧାାବାରି ଆଉ।
ହୁଁ। ଆଉ କଣ କରୁଛ ତମେ?
ମୁଁ ଏଇଠି ବସିଛି ଆଉ।
ହଉ ଖାଇବା ହେଇନା ସରିଲାଣି।
ନାଇଁ ଖାଇବା ସରିନି ଖାଇବୁ ଆଉ।
ହ ତମ ଟିଉସନ ପିଲା କେତେବେଳେ ଆସିବେ?
ଟିୟୁସନ ମୋର ଏବେ ଅଛି ଯିବାକୁ ଏଗାରଟା ବେଳେ।
ଅହଂ।
ମୋରେ ଏଗାରଟାରୁ ଷ୍ଟାର୍ଟ ହେଇଯିବ ଆଉ।
ଉଁ ହୁଁ। ସକାଳ ଟାଇମଟା ନାହିଁ ଆଉ।
ସକାଳ ଟାଇମ୍ ସମସ୍ତେ ସ୍କୁଲ୍ ଯାଉଛନ୍ତି ତ ସେଥିପାଇଁ ନାହିଁ ମୋର ଟ୍ୟୁସନ୍। ଆ ଘରେ ସମସ୍ତେ କେମିତି ଅଛନ୍ତି। ହାଲ। ହାଲୋ।